କହ କୁହ।
କେଉଁଠି।
ଅ ହଉ। ଆଉ କଣ ଖବର।
ଭଲ। ହଁ ସୁଖେ ଦୁଃଖ ଚାଲିଛି ଭଗବାନ ଦୟାରୁ।
ଭଗବାନଙ୍କ ଦୟାରୁ ଚାଲୁମ କଣ ପାଇବା। ଆଉ ଆଇ ପି ଏଲ ଖେଳ ଦେଖୁଛ?
ହେରା କଣ?
ଏଇ ବ୍ୟାଟ ବଲ ମ।
ଡାନ ଦେେ
ଆଉ ବନ ଆଉ।
ମୁଁ ଖାଲି ଦେଖେ ହକି।
ଯା ହଉ ଆଉ ଖରା ଗରମ।
ଜୋରେ ଗରମ ହଉଛିି। ତିତିଲି ଯୋଉ ଗଛ ଆଡେ ଆସିଛି ବୋଲି ଟିକେ ଭଲ ଲାଗୁଚି। ନହେଲେ ଘରେ ଟୋଟାଲି ରହି ହଉନି ଯଉ ଗରମ ହଉଛି।
ହଁ ବିତି ବିତି ଲାଗୁଛି କଣ କହିବ କହୁନାହାନ୍ତି। ଏତେ ଜୋରେ ଚିଡି ଚିଡା ଲାଗୁଚି।
କହିହେବନି ତା କଣ କରିବା ଏମିତି ପରିସ୍ଥିତି।
ହୁଁ
ଏତେ ଗରମ ଆମେ ଆଉ ତ ଗରିବ ଲୋକ କୁଲର ଆଣିପାରୁଛୁ ନା ଏସିି ଆଣିପାରୁଛୁ।
ହଁ। ସେମିତି ହବ ଆଉ।
ଉଁ ଆଉ କଣ କୁହ।
ମାନେ ଗୋଟେ ତାଜମହଲ ଫିଲ୍ମ ଦେଖୁଥିଲି।
ଅ।
ତାଜମହଲ ଫିଲ୍ମ ଟା ଦେଖିବ ତାଜମହଲ ଉପରେ। ତାଜମହଲ ଟା ଏମିତି ଗୋଟେ ମାନେ ତାଜମହଲ ଉପରେ ଗୋଟେ ଫିଲ୍ମଟେ ହେଇଛି ଆଉ। ଅଷ୍ଟମ ଆଶ୍ଚର୍ଯ୍ୟ ଆମ ଭାରତର ପୃଥିବୀର।
ସେଥିଯୋଗୁ ହେଇଛି ଫିଲ୍ମ ଟା।
ଏମିତି ଆଉ।
ଉ ଖାଇଥିଲି ଭାତ ତମ ଆବାସ ଟା ଏତେ କାହିଁ ସଫା ଆସୁନାହିଁ ମ। ଫଡ ଫଡ ହଉଛି ଟିକେ। ଆଇଥିଲି। ହଁ ଶୁଭିଲା।
କଣ?
ଥିଲି ମଉସା ଯାଇନାହାନ୍ତି କି?
ନା।
କେତେବେଳୁ ଅଛନ୍ତି ନା ଯାଇକି ଆସିଲେଣି?
ନାଁ ମଉସା ସେତେବେଳୁ ଅଛନ୍ତି ନା ସେବେଠୁ ଯେବେଠୁ ଆସିଲେଣି ସେବେଠୁ ଅଛନ୍ତି।
ହଁ ହଁ। ଆଉ କୁହ କଣ ଖବର ସବୁ ଦେହ ପାହ କେମିତି ଅଛି କୁଆଡ଼େ ବୁଲାବୁଲି ପ୍ରୋଗ୍ରମ୍ ଅଛି ନୂଆ ବର୍ଷକୁ?
ଘର ସବୁ କୁଆଡା ଅଛି କାହିଁ ଯୋଉ ଖରା ହଉଚି ଜୋର ଗୋଟେ ଯିବାକୁ ହିଁ ଇଛା ହଉନି।
ଆଉ
ନା କୁଆଡେ ଯିବୁ? ଏମିତି ଗାଁରେ ରଜ ମହୋତ୍ସବ ହବ ଏମିତି ଗାଁ ରେ କିଛି ଛୋଟମୋଟ ଜିନିଷ ହବ ଦେଖିବୁ। ତମେ କୁଆଡେ ଯିବ ନା କଣ?
ମୁଁ
ହୁଁ।
ଦେଖିବା ଯିବି ଆଉ।
ହୁଁ ହୁଁ ଦେଖିକି ବୁଲ ଆଉ କିଛି ନାହିଁ।
ହଁ। ବୁଲିବା କଥା ଆଉ
ସେଇତ
ଆଉ ଘରେ ସମସ୍ତଙ୍କ ଦେହ କେମିତି ଅଛି?
ଭଲ।
ସମସ୍ତଙ୍କ ଦେଅ ଭଲ ଅଛି?
ହୁଁ ଆଉ ଯୋଉ କହୁଥିଲି ଯୋଉ ଜାଗାଟା କିଣିବା ପାଇଁ ସେ ଜାଗାଟା ବୁଝିଲ?
ନାଇଁ କାହିଁ ବୁଝାବୁଝି କିଛି କରିନି।
ବୁଝ ସେ ଜାଗା ଟା ଶୀଘ୍ର କିଣିଦବା। ନହେଲେ ଲୋକ ମାଡି ବସିବେ ନା?
ହୁଁ।
ଆମେ ଯଦି ଦି ଟଙ୍କା ଦେଲେ ସେ ପା
ହୁଁ ଆଉ ଚାଷ ବାସ କେତେ ବାଟ ଗଲାଣି?
ଚାଷ ଚାଲିଛି। ଏଛା ଗୋଟେ ଗାଡିଟେ ଆଣିବାର ଅଛି।
ତମରି?
ହୁଁ।
କି ଗାଡ଼ି ଆଣିବ ଭାବିଛ ମାନେ ବହେ ପଇସା ବାଲା ନା କମ୍ ପଇସା ବାଲା?
କଣ ଏଇ ଚାଷ କରିବା ପାଇଁ ଗାଡି।
ଓହୋ ମେସିନ ଭଳିଆ କଣ ଆଣିବ ଆଉ।
ହ ଚା ସେଇଟା ଆଣିଲେ ସ
ଦେଖିବା ଆଣ ଯାହା ହଉଛି ହଉ ସୁଖେ ଦୁଃଖେ ସଂସାର ଚଲା। ପଖାଳ ଗଣ୍ଡେ ଖା କାମ ଦାମ କର ଆଉ।
ଲେମ୍ବୁ ପାଣି ଟିକେ ପିଅ।
ଲେମ୍ବୁ ପାଣି?
ଏ ଲେମ୍ବୁ ପାଣି ଟିକେ ପିଇ ଦବାକୁ ଇଚ୍ଛା ହଉଛି ଯେ
ତମ ଗଛରେ ଏଇ ବର୍ଷ ଲେମ୍ବୁ ଆସିନି କି?
ନା ବା ଗଛ ଭାଇ ଜଣେ ତାଙ୍କର ଅଛି ତାଙ୍କର ବଡ଼ ବଡ଼ ଲେମ୍ବୁ ଆସ୍ଛି।
ଅହ ଲେମ୍ବୁ ଦିଟା ଆଣିଲେ ହଅନ୍ତା ଯେ ଏମିତିଆ ଖରା ହଉଛି ଲେମ୍ବୁ ପାଣି ବିନା ରହି ହଉନି।
ହୁଁ ଯାଇଛନ୍ତି ତ ଆମେ ତ କଥା ହଉଚେ ତଙ୍କୁ ପଛେ ନହେଲେ କହିବା ଆଉ। ଯଦି ଆସିଥିବେ ହେରି ସେ ଭାଇ ନହେଲେ କଣ କହିବି ଆଉ।
ହଁ ଗାଡି ତ ଥିବ ଯାଇକି ଆଣିବେ ହେରି ଆଉ।
ହୁଁ।
ନା କଣ?
ହୁଁ ହେଇଟା ବି ସତ କଥା।
ଏମ୍ତି ହଁ ହଉଚି। କଁ କରିବା କାଉ ଉରା ବୋବଉଚନ୍ତି ମ। ସାଙ୍ଗ ଏଇନେ ବାହାରେ।
ହୁଁ-ହୁଁ
ଏ ଗାଁକୁ ଦେଖିବା ରଜକୁ ତ ଆସିବ ଏକାଠି ହବୁ। ଭୋଜି ଭାତ କରିବୁ ସବୁ।
ହୁଁ।
ନା କଣ?
ହୁଁ ଭୋଜି ଭାତ ଗୋଟେ ଏମିତି ଭୋଜିରେ ଭୋଜି ଭାତଟା ବଡ ଜିନିଷ ନୁହଁ ସମ୍ପର୍କ ଟା ବଡ ଜିନିଷ।
ହୁଁ ଯୋଉଟା କହିଲ ସମ୍ପର୍କ ଥିଲେ ସବୁ ହବ।
ହୁଁ।
ଆଉ ଖାଇଚ ସକାଳୁ କଣ ପଖାଳ ନା ଜଳଖିଆ?
ମୁଁ ଆଜି ଖାଇଥିଲି ଦୋସା।
ଦୋସା?
ହୁଁ। ଆଳୁ ଦମ୍ ଫାଳୁଦମ୍ ଲଗେଇ ଭଲ ବାଗରେ ଗୋଟେ କଲା। ଖାଇକି ଆସିଚି ଆଉଁ।
ମୋର୍ ତ ସେଟା ଗାଁ ନୁହଁ ସହର ଆଉ।
ଆମର ତ ଏଟା ସହର ଆଉ ହୁଁ।
ହଁ ସବୁ ଦିନିଷ ମିଳୁଚି ଆଉ।
ମିଳୁଛି ପା ସକାଳ କଁ ସନ୍ଧ୍ୟାଅଳେ ଯେତଳେ ଯାହା ଚାହ୍ନି
ଖେଳକୁଦ ଆଉ କଁ କରୁଛ କେମ୍ତି?
ହଁ ଏଇ ପାଖ ଷ୍ଟାଡିୟମ ରେ ଖେଳୁ।
ଷ୍ଟାଡିୟମ୍ ରେ ଖେଳୁଚ?
ହଁ।
ଆଉ କୂଅ ଶୁଖିଚି ନା ଏ ଶୁଖିନି କୂଅ?
କୁହ ନା କୂଅ ଶୁଖୁନି।
ଶୁଖିନି ଜମା?
ନା।
ଅଁ ତ ଖରା ଯେମ୍ତି ହଉଚି ଖାଲି ତ ଲେମ୍ବୁ ଲୁଣ ପାଣି ଦରକାରେ।
ହୁଁ ଦହି ଟିକେ ହେଲେ ବି ଭଲ ଦହି। ଦେଖିଆ।
କ୍ଷୀର କ୍ଷୀର ଦହି ତ ଦରକାର ଆଉ।
ହୁଁ
ନହେଲେ ହବନି ଆଉ। ବିନା କ୍ଷୀର ଦହି ରେ।
ଆ ହଁ ବା। କ୍ଷୀର ଦହି ଯୋଉ ଖରା ପାଗ କୁ ଭାରି ମଣିଶ କୁ ଶୁଖେଇ ଦେଲା ଭଳିଆ ଲାଗୁଛି।
କଣ ଆଉ କରିବା ଆ ଗାଧୁଆ ପାଧୁଆ କରିସାରିଲଣି?
ଗାଧୁଆ ସକାଳୁ ନା ମୁଁ ଏବେ ଆଉ ଅଛି।
ସକାଳୁ ଗାଧୁଆ ସରି ସାରିଲାଣି।
ହୁଁ। ନୂତନ ପୋଷାକ ଆଣିବା ପାଇଁ ଯାଇଥାନ୍ତୁ ଯେ।
ଏଇ ରଜ ପାଇଁ।
ହଁ। ରଜ ଟାଇମରେ ବହୁତ ଭିଡ ହବ ନା ଦୋକାନ।
ହଁ ରଜ ଟାଇମ ରେ କୁହନି ସେ କଥା। ପୁରା ଭିଡ ନା ଖାଲି ଭିଡ।
ହଁ ରଜ ଅଷ୍ଟମୀ ଏଇ ସବୁ ପର୍ବରେ। ଦୋକାନ ଭିଡ ଯେ କହି ନହବା।
ହଁ ପରା ତାପରେ ଖରା ଗୁଳୁଗୁଳି ଯେମିତି ହଉଛି।
ଭିତରେ ତ ଦୋକାନ ଭିତରେ ପଶିଗଲେ ଯୋଉ ଶାନ୍ତି ଲାଗୁଛି।
ହୁଁ ପା।
ଭିତରେ କଣ ଗୋଟେ ଲଗେଇଛନ୍ତି କେଜାଣି?
ଏ ସି କହୁଛନ୍ତି।
ହୁଁ ହୁଁ ସେଇରା ତ ଆଉ।
ଏମିତ ସବୁ ସିଷ୍ଟମ ଟିକେ ଆଗକୁ କଣ କେମିତି ହଉଛି ଆଉ।
ହୁଁ।
ଏତେ ଦୁନିଆ ଆଗକୁ ଯାଉଛି ଆମର ତ ତଥାପି ଦୁନିଆ ପଛରେ ଅଛି ଆଉ।
ହୁଁ ଆଉ ସାଙ୍ଗସାଥି ସବୁ କେମିତି ଅଛନ୍ତି?
ସାଙ୍ଗ ସାଥି ତାଙ୍କ ମାନ ଜାଗାରେ ଭଲ ଅଛ ନ୍ତି ଆମେ ଆମେ ଜାଗାରେ ଭଲ। ସେ ଭାଇକୁ ତ ପଠେଇଛ ପାଣି ଗୋଟେ ଟ୍ୟାଙ୍କର ଆଣିବା ପାଇଁ ଯେ। ସେ ଗୋଟେ ଟ୍ୟାଙ୍କର ଆଣିବା ପାଇଁ ତାଙ୍କୁ ତ ଏତେ ଲାଗୁଛି ପୁଣି ଏରା। ବହୁତ ହିଁ ଲୋକ ଅଛନ୍ତି ନା।
ଆଜି ଆଣିବେ ହାରି ନା ଆଣିପାରିବେନି?
ଆଣିିବେ ନା।
ଆଣିବେ ହାରି?
ହୁଁ ଦୀର୍ଘ
ଏ ରାତି ବେଳେ ରାତିରେ ସିନା କଥା ହେଲେ ଟିକେ ଭଲ ଲାଗିବ। ନିରଳାରେ ନାଇଁ କି?
ହଁ ବା ଏ ଗରମ ହଉଛି
ହଁ ବା ଦିନରେ ଚିଡ ଚିଡା ଲାଗୁଚି କୁହନି କୁହନି ଯାହା ଲାଗୁଚି।
ତମ କତିକି ଯଦି ହେଲା।
ରାତି ରେ ଫୁଣ ହଁ ମଲା ଆଉ କରିବନି ଆଉ ଫିଣି କାମ ହଁ ମୁଁ ସବୁବେଳେ ଏକା। ପୁରା ଜଙ୍ଗଲରେ ବାଘ ବାଲୁ ଯେମିତି ଏକା ମୁଁ ଘରେ ସେମିତି ଏକା।
ହୁଁ। ହଁ ଏବେ ତ ହୁଁ ତମକୁ ଶୁବୁଥିବ ମୁଁ ବି ତ ଗୋଟେ ଗଛ କତିରେ ଅଛି।
ହଁ ପା ପବନ ଶୁବୁଚି ପବନ ହଉଚି। ଏ ତୁଳିଆ ପବନ ଏନି ଖରା ଦିନ ଟା ହବ ସେମିତି।
ହୁଁ। ଆଉ କଣ ତମେ ଯୋଉ କାମକୁ ଯାଉଥିଲା ଆଉ ଗଲନି ନା?
ନାଇଁ ଆଉ ଯାଇଚି କାହିଁ କୁଆଡେ ସେ କାମ କ
ନେଲେନି
ହଉ ହଉ ତାହେଲେ ମୁଁ ରାତି ବେଳେ ଫୋନ କରିବି ଆଉ ରହୁଚି।
ହଁ ହଁ ଠିକ୍ ଅଛି। ହଁ।